ହାଲୋ। ହାଲୋ ସାଙ୍ଗ କଣ କରୁଚୁ? ହଁ ନମସ୍କାର ସାଙ୍ଗ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛ?
ଏଇଠି ଟିକେ ଗଡ଼ୁଥିଲି ଆଉ ଆଉ ଆପଣ?
ଆଚ୍ଛା ମୁଁ ଉ ଉ ବସିଚି ଛାତ ଉପରେ ଆଉ।
ବର୍ଷା ହଉନି କି?
ହଁ ବର୍ଷା ହଉଚି ଉପର ଘରେ ବସିଚି ଆଉ। ବସିକି ଆମେ ଭାଇ ଭଉଣୀ ସବୁ ଲୁଡୁ ଖେଳୁଚୁ ତ ସେଥିପାଇଁ ବସିଚି ଆଉ। ଆଚ୍ଛା ଆଉ ଆଜି କଣ ଖାଇଛନ୍ତି?
ତ ଆଉ ବିଲାତି ଚକଟା ଆଳୁ ଚକଟା ଆଉ ଟଲ ଚକଟା ଚକଟା ଚକଟି। ଆଚ୍ଛା ଆପଣଙ୍କ ଆଡ଼େ କଣ କଣ ଚାଷ ହଉଚି ଟିକେ ମତେ ତା ବିଷୟରେ କିଛି କହିପାରିବେ କି?
ଆମ ଏପଟେ କଣ କହିଲେ
ତ ମାନେ ମାନେ ଆମେ ତ ସହରାଞ୍ଚଳରେ ରହୁଚୁ କିନ୍ତୁ ଆଗୁରୁ ଆମର ଚାଷ ହୁଏ। ବାପା ଦାଦା ମାନେ ଚାଷ କରନ୍ତି। ସବୁ ଆଳୁ ହୁଏ ସବୁ ପନିପରିବା କଲରା, ଜହ୍ନି ବାଇଗଣ
ସବୁ ହୁଏ ଏବ
ଏବେ ମଧ୍ୟ ମାନେ ବାରି ଏଡ଼େ ଆମ ବାରିପଟେ ଆଜ୍ଞା। ବହୁତ ବଡ଼ ଜାଗା ନୁହଁ ଛୋଟ ଜାଗା ସେ ଛୋଟ ଜାଗାରେ ମଧ୍ୟ ଆମର ବାଇଗଣ ଲା ଗେ
ତ କଲରା ଲାଗେ କେବେ କେବେ କାକୁଡ଼ି ମାନେ ଘା ଶାଗ ଲାଗେ
ଶାକ ଲାଗେ
ଏମତି ମାନେ ସବୁ ପ୍ରକାର ଲାଗିଥାଏ।
ଆପଣ ଜାଣିଛନ୍ତି ଆମ ଆଡ଼େ ବାଦାମ ଚାଷ ବହୁତୁ ଭଲ ହୁଏ।
ଆଚ୍ଛା ଆପଣଙ୍କର କଣ କେମତି
ଆଚ୍ଛା। କେମତି କଥା ହେଇ ଟିକେ କୁହନ୍ତୁ? ଆମର ଏକରେ ବାଦାମ ଚାଷ ବହୁତୁ ଭଲ ହୁଏ ଆପଣ ଜାଣିଛନ୍ତି ଯେ ବାଦାମ ଚାଷ କେମିତି ହୁଏ।
ନାଇଁ ନାଇଁ ସେ ବିଷୟରେ ଜାଣିନି।
ସେ ବିଷୟରେ ଜାଣିନି ଆଚ୍ଛା ମୁଁ କହୁଚି ତାହେଲେ ଆପଣ ଶୁଣନ୍ତୁ। ଆମର ଏକରେ କଣ ହୁଏ ନା ଯେତେବେଳେ ଏଇ ଆଶ୍ୱିନ କାର୍ତ୍ତିକ ମାସ ବେଳକୁ ବାଦମ ପାଇଁ ବିହନ ବଛା ହୁଏ। ବିହନ ପ୍ରାୟତଃ ଆମ ଏରିଆରେ ମିଳେନି। ତ ବାହାରୁ ଯାଇକି ଆମେ ଆଣୁ ଅନ୍ୟ ଅନ୍ୟ ଜିଲ୍ଲାରୁ ଯାଇକି ବା ବାଦାମ ବିହନ ନେଇକି ଆସୁ ଅ ଆମର ଏରିଆ ଯାକ ସମସ୍ତେ ବାଦାମ ଚାଷ କରନ୍ତି। ଆଉ ଆମର ଆମର ଦଶ ବାର ବବସ୍ଥା ବିହନ ଆସେ। ବିହନ ଆସିବା ପରେ କାର୍ତ୍ତିକ ମାସ ସୁଦ୍ଧା ତାକୁ ଲଗା ହୁଏ। ତାକୁ ଲଗେଇବା ପୂର୍ବ ଦିନ ର୍ବ ଦିନ ତାକୁ କଣ କରିଥିବୁ ନା ଟିକେ ପାଣିରେ ପକେଇ ଦେଇଥିବୁ। ପାଣିରେ ପକେଇ ସାରିଲା ପରେ ତାକୁ କଳକୁ ନେଇକି ଯାଉ କଳରେ ତାକୁ ପେଶା ହୁଏ ପେଶା ହୁଏ ମାନେ ସେ ବାଦାମ ଚୋପା ଛାଡିଥିବ। ସେଥିରୁ ଭଲ ଖରାପ ଟିକେ ବଛା ହେଇଯିବ ତାକୁ କଣ କରିବୁନ ସେ ଯୋଉ ବଛା ହେଇଥିବ ସେଇ ବାଦାମକୁ ଆମର ଆଗରୁ ଲଙ୍ଗଳରେ ଲଙ୍ଗଳରେ ବ୍ୟବହାର କରିକି ତାକୁ ପକା ହଉଥିଲା ମଞ୍ଜି। କିନ୍ତୁ ଏବେ କଣ କରାହଉଚି ନା ତାକୁ ଟ୍ରାକ୍ଟର ରେ ୟୁଜ କରିକି ମଞ୍ଜି ପକା ହଉଚି। ଗୋଟେ ମଞ୍ଜିରୁୁ ଆଉ ଗୋଟେ ମଞ୍ଜି ଭିତରେ ଆମର ଦୂରତା ଟା ଗୋଟେ ଚାଖଣ୍ଡ ଯୋଉ କୁହନ୍ତି ସେତିକି ଦୂରତା ରଖାହଉଚି। ତାପରେ ତାକୁ ପକେଇ ସାରିକି ତାପରେ ଆଉ ଥ ରେ ମଇ ଦିଆଯାଏ। ମଇଦେଲେ କଣ ହୁଏ ନା ବାଦାମ ମଞ୍ଜି ଟା ଲୁଚିଯାଏ। ନହେଲେ ଯଦି ବାଦାମ ମଞ୍ଜି ଟା ଦେଖାଯିବ ତାହେଲେ ତାକୁ କଣ କରିବେ ନା ଚଢେଇ ମାନେ ଖାଇଦେବେ ସେଥିପାଇଁ ତା ଉପରେ ମଇଦିଆ ହୁଏ।
ଆଜ୍ଞା।
ମଇଦିଆ ହୁଏ ତାପରେ ଗଛ ତାପରେ ବଢେ। ଗଛ ବଢିଲା ପରେ ଗଛ ଟିକେ ବଡ ହେଇଗଲା ପରେ ତାକୁ କଣ କରା ହୁଏ ନା କୋଡା ହୁଏ। କୋଡା ହେଲେ ସେ କଣ ହବ ନା ଟିକେ ମାଟି ଟା ଟିକେ ହାଲକା ହେଇଯିବ। ଫଳରେ ବାଦାମ ଟା ମାଟି ତଳେ ହୁଏ ତ ଟିକେ ତାକୁ ଜାଗା ମିଳିବ କି ବାଦାମ ଟା ଫଳିବା ପାଇଁ। ତ ବାଦାମ ଭଳିିବ। ଆଉ ଅଧିକ କିଛି କଷ୍- ଟ କରିଆକୁ ପଡେନି ଆଉ ଖାଲି ଯେତିକି ଘାସ ଫାସ ହେଇଥିବ ତାକୁ କେବଳ ବଛା ହୁଏ। ଆଉ ସେଇ ବାଦାମ ବିଲ ଭିତରେ ମଧ୍ୟ ଆମର ଶାଗ ଫାଗ ଗଛ ମଧ୍ୟ ବୁଣ ଯାଏ। ଅ ଟିକେ ଯୋଉ ଜାଗା ରହିଥାଏ ତା ଭିତରେ ବୁଣି ଦେଲେ ଚଳିବ। ସେଥିରୁ ମଧ୍ୟେ ଶାଗ ଫାଗ କିଛି ବୁଣି ଦଉ। ଆଉ ତାପରେ ଦି ମାସ ଦି ମାସ ଭିତରେ ତାପରେ ଗଛ ଭଲ ବଡ ହେଇକି ବାଦାମ ହେଇଯାଏ। ତାପରେ ଏବେ ଯୋଉ ଡିସେମ୍ବର ବେଳକୁ ଚ ଗ ଯୋଉ ଗଛରୁ ଆମର ବାଦାମ ଅମଳ କରାଯାଏ। ଅମଳ କଲେ କଣ କରାଯାଏ ନା ବାଦାମ କୁ ଫାଷ୍ଟ ଉପାଡା ହବ। ତାକୁ ଲୋକ ଆସିବେ, ତାକୁ ହେ ଗଛରୁ ଅଲଗା କରିବେ। ଗଛରୁ ଅଲଗା କରିକି ତାକୁ ପାଛୁଡିକି ସଜାଡି ସଜିଡିବେ। ତାକୁ ଆଣିକି ଆମେ ଶୁଖାଉ। ଶୁଖେଇକି ମଧ୍ୟ ଵିକୁ ଆଉ କଞ୍ଚା ମଧ୍ୟ ବିକା ଯାଏ। କଞ୍ଚା ବିକିଲେ ବି ଭଲ ପଇସା ହୁଏ କିନ୍ତୁ ଶୁଖିଲା ଟା ଟିକେ ଅଧିକ ଦାମ ରେ ଯାଏ ଆଉ। ଆଜ୍ଞା।
ତାହେଲେ ଆପଣଙ୍କୁ ବାଦାମ ମାନେ ଖାଇ ଖାଇ ବହୁତ
ଖାଇ ଖାଇ ବହୁତ ଇଏ ଲାଗୁଥିବ। ଆଜ୍ଞା ଆମର ଇଆଡେ ବାଦାମ ଟା ଧାନ ଚାଷ ପରି
ଆଚ୍ଛା।
ଆଜ୍ଞା ଆଙ୍କର ତ ଗ୍ରାମାଞ୍ଚଳ ମାନେ ବହୁତ ଭଲ ଲାଗୁଥିବ। ଆପଣଙ୍କ ଗ୍ରାମାଞ୍ଚଳ ବିଷୟରେ କିଛି କୁହନ୍ତୁ। ଆଜ୍ଞା ଆମ ଗାଁ ଟା ହଉଛି, ଆମ ଗାଁ ଚାରି ପାଖରେ ଆମ ଗାଁ ର ଗୋଟେ ସାଇଡ ରେ ଯ ଅଛି ଗୋଟେ ନଦୀ ଅଛି। ଆଉ ଗାଁଟା ଜଙ୍ଗଲ, ଆମ ଗାଁ ର ଆଗରେ ଜଙ୍ଗଲ ଅଛି। ତ ଆମ ଗାଁ ଭିତରକୁ ଯଦିଆପଣ ମେନ ରୋଡ ରୁ ଆସିବେ। ତାହେଲେ ଜଙ୍ଗଲ ଗୋଟେ କୋଲମିଟର ପାଖପାଖି ଜଙ୍ଗଲ ଦେଇକିି ଭି ତରକୁ ଆସିବେ। ତ ଆମ ଗାଁ। ବହୁତ ସୁନ୍ଦର ମାନେ ଗାଁ ର ଚାରି ପାଖରେ ଜଙ୍ଗଲ ଅଛି ପାହାଡ ମଧ୍ୟ ଅଛି। ଆଉ ଭଲ ଜାଗା ଟିଏ ଆଉ। ଆମ ଗାଁ ରେ, ଗାଁଙ୍କୁ ମଧ୍ୟ ହାତୀ ବାଘ ବଘ ମଧ୍ୟ ପଳେଇ ଆସନ୍ତି।
ଆଚ୍ଛା। ଜଙ୍ଗଲ ପାଖରେ ଘର।
ଥିରେ ଘର, ଆଜ୍ଞା।
ଆଚ୍ଛା ଆପଣ ନଦୀକୁ ଯାଆନ୍ତି ଗାଧେଇ?
ଯାଆନ୍ତି ଗାଧେଇ, ନାଇଁ ମୁଁ ନଦୀକୁ ଗାଧେଇ ଯାଏନି। କିନ୍ତୁ ପୋଖରୀ କି କେବେ କେବେ ଯାଏ ଆଉ।
ଆଚ୍ଛା।
ଅଞ୍ଚଳ ଟା ମାନେ ବହୁତ ଭଲ ଲାଗେ। ସହରାଞ୍ଚଳ ଅପେକ୍ଷା। ଆଜ୍ଞା। ଅ ସହରାଞ୍ଚଳ ଅପେକ୍ଷା ଏଠିକାର ଅ ପବନ ବାୟୁ ଟିକେ କମ ପ୍ରଦୂଷିତ ଥାଏ ନା ସେଥିପାଇଁ। ଏଠି ଯାନବାହାନ ବି ଏତେ ଅଧିକ ନଥାଏ ସେଥିପାଇଁ।
ଆଜ୍ଞା
ଆଚ୍ଛା ଆପଣ ଆପଣଙ୍କ ବିଷୟରେ କିଛି କୁହନ୍ତୁ।
ଆମର ତ ମାନେ କଣ କହିଲ ଏଇଟା ସହରା
କହିଲେ ଏଇଟା ସହରାଞ୍ଚଳ। ଆଜ୍ଞା ଆପଣ ପା ଲୋକଇ
ଫଟବଲ
ଆଜ୍ଞା
ଆ
ଆପଣଙ୍କର ଟିକେ କ୍ଲିଅର ଶୁଭୁନି। ଟିକେ କ୍ଲିଅର ଶୁବୁନି ହ୍ୟାଲୋ ନାଇଁ ନାଇଁ ଶୁଭୁନି ଆଉ ଟିକେ ବାହାରକୁ ଆସ। ହ୍ୟାଲୋ ଆପଣ ଟିକେ ବାହାରକୁ ପଳେଇ ଆସନ୍ତୁ। ହ୍ୟାଲୋ
ହ ସୁ
ହଁ ଶୁଭିଲା ହଁ ହଁ ଶୁଭିଲା।
ତ ଆମର ସହରାଞ୍ଚଳ ଯୋଉ ଯାନବାହାନ ଚସା କରୁଛି ଆଉ ତାପରେ କଳକାରଖାନା ଗୁଡିକ ଅଛି ତ ସେଥିପାଇଁ ମାନେ ପ୍ରଦୂଷିତ ହଉଛି ବାୟୁ। ହ୍ୟାଲୋ